ହାଲୋ।
ହୁଁ, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଥିଲେ?
ଅ ବର୍ତ୍ତମାନ୍ ପାଇଁ ମୁଁ ଯାଇଥିଲି ବାହାରକୁ କିଛି ଖାଇବାକୁ ଆଣିବା ପାଇଁ।
ଆଚ୍ଛା-ଆଚ୍ଛା।
ଆଜ୍ଞା, ଆପଣ
ହଁ ମୁଁ ଯାଇଥିଲି ଏବେ ମନ୍ଦିର ତ ଦର୍ଶନ କରିକି ଆସିଲି ଏବେ।
ଓହୋ, କୋଉ ମନ୍ଦିର ଯାଇଥିଲେ ଆପଣ?
ଏଇ ରାଧାକୃଷ୍ଣ ମନ୍ଦିର।
ଅ ସେଟା କୋଉଠି ଆପଣଙ୍କ ଘର ପାଖେରେ?
ଆଜ୍ଞା ବିଜେପି ନଗର ଯାଉଚି।
ଆଉ ତାହେଲେ ତ ଆପଣଙ୍କ ଘର ପାଖେରେ ନୁହଁ ବୋଧେ ବହୁତ୍ ଦୂର ହେଇଯାଉଥିବ ଟିକେ?
ନାଇଁ-ନାଇଁ ବହୁତ୍ ପାଖରେ ନା ବିଜେପି ନଗର ଦି ମିନିଟ୍ ର ବାଟ।
ଆଚ୍ଛା।
ଆଜ୍ଞା।
ଆଉ ସନ୍ଧ୍ୟାବେଳେ କଣ ଖାଇଚନ୍ତି ଆପଣ?
ହଁ ଛତୁଆ ଆପଣ।
ମୁଁ ତ ସନ୍ଧ୍ୟାବେେଳୁ ଅ ଗୋଟେ ବିସ୍କୁଟ୍ ଖାଇଥିଲି, ତାପ୍ରେ ଚକଲେଟ୍ ଖାଇଥିଲି, ତାପ୍ରେ ଏ ବାହାରୁ ଯା କିଣିକି ଆଣିଥିଲି ଆ ସେଇଟା ଖାଉଥିଲି ସର୍ଲାଣି ଖାଇବା।
ଆଜ୍ଞା ଭଲ। ଆଉ କଂ କୁହନ୍ତୁ ବର୍ଷା ଯାହା ହଉ ଟିକେ କମିଗଲା। ଦିନର ଦର୍ଶନ କରିକି ଆସିଲି ନହେଲେ ଆଜି ମନ୍ଦିର ଦର୍ଶନ ଟା ବନ୍ଦ ହେଇଯାଇଥାନ୍ତା।
ଆଜ୍ଞା ହଁ ଠାକୁର ଚାହୁଁଛନ୍ତି ଆପଣ ତାଙ୍କୁ ଦର୍ଶନ କରନ୍ତୁ ସବୁଦିନ। ଏଥିପାଇଁ ବର୍ଷା ଏବେ ଟିକେ ଛାଡି ଯାଇଚି।
ଆଜ୍ଞା ହେଇଥିବ ସେଇଆ। ଆପଣଙ୍କୁ କୋଉ ଠାକୁର ଭଲ ଲାଗେ ଅଧିକ?
ଅ ସେମିତି ତ କହିପାରିବିନି କୋଉ ଠାକୁର ଅଧିକ ଭଲ ଲାଗନ୍ତି। ଅ ମତେ ସବୁ ଠାକୁରଙ୍କ ଉପରେ ବୋହୁତ୍ ଅ ବିଶ୍ୱାସ ଅଛି। ହଁ ଯୋଉ ଠାକୁରକୁ ବି ଯାହାବି ମାଗିଲେ ମୁଁ ଯେ ଯେତିକି ପରିଶ୍ରମ କରିଥିବି ତ ମତେ ମିଳେ ଫଳ ମିଳେ ମତେ।
ଆଜ୍ଞା ଭଲକଥା।
ଆପଣଙ୍କୁ।
ହଁ, ମୁଁ ବି ସେମ୍ ସେ ସେଇ। ସେଇଆ ଉତ୍ତର ହିଁ ଦେବି। ହଁ ତ ଉଥାପି କୃଷ୍ଣ।
ଆଜ୍ଞା।
ଆଉ କଂ କହିବି ଆଉ ବିଷୟ କିଛି ମନେ ପଡୁନି। ଆପଣଙ୍କ ଗାଁ କୋଉଠି କହିଲେ।
ଆମ ଗାଁ ଯାଜ୍ପୁର୍।
ଆଚ୍ଛା। ଯାଇଥିଲେ ଏବେ କେ ମୋର ଗଞ୍ଜାମ୍।
ଆଚ୍ଛା।
ଯାଇଥିଲେ କେବେ ଏବେ ଗାଁକୁ ଯାଇନାହାନ୍ତି?
ନାଇଁ ଏବେ ତ ମୁଁ ଗାଁ କୁ ଯାଇନି। କହିବାକୁ ଗଲେ ତ ବର୍ତ୍ତମାନ୍ ଅଗ୍ଦେ ବୋହୁତ୍ ଅ ମାନେ ଏମ୍ତି ଗାଁ ରେ ଯାଇକି ରହୁନି ବାସ୍ ଅ ଯାଏ ବୁଲିକି ପଳେଇ ଆସେ କୋଡିଏ ପନ୍ଦର ମିନିଟ୍ ପାଇଁ। ତାପରେ ଆଗକୁ ଯାଜ୍ପୁର୍ ରୋଡ୍ ରେ। ଆ ମୋର ଯିଏ ପିଇସି ଅଛନ୍ତି। ତାଙ୍କ ଘର ସେଇଠି ତ ଆମେ ସେଠି ଯାଇକି ରହୁ।
ଆଚ୍ଛା।
ଆଜ୍ଞା। ମୁଁ, ତ ଏ ବର୍ଷ ଯାଇଥିଲି ଆ ଜାନୁଆରୀ ଆ ସରି ମେ ଆଡ଼ିକି ଯାଇଥିଲି। ତା ପରଠୁ ଆଉ ଯାଇନି।
ଆଜ୍ଞା। ଭଲ ଆପଣ ଯାଜପୁର୍ରେ କଣ ସେଠି ପ୍ରସିଦ୍ଧ?
ଯାଜପୁର୍ରେ ତ କହିବାକୁ ଗଲେ। ସେଠି ଅଧିକ ମାନେ ଯୋଉ ମନ୍ଦିର ସବୁଠାରୁ ଅଧି ପ୍ରସିଦ୍ଧ ବିରଜା ମନ୍ଦିର।
ଆଜ୍ଞା।
ଆପଣ ଶୁଣିଲେ ହସିବେ। ମୁଁ, ଯାଜ୍ପୁର୍ ର ପିଲା କିନ୍ତୁ, ମୁଁ ଆଜି ପର୍ଯ୍ୟନ୍ତ ବିଜ ବିରଜା ମନ୍ଦିର ହିଁ ମୁଁ ଯାଇନି।
ମୋ ଘର ତ ମୋ ଗାଁ ତ ଗଞ୍ଜାମ୍ କିନ୍ତୁ ଆଜି ଯାଏଁ ମୁଁ ମୋ ଗାଁକୁ ଯାଇନି। କିଭିନି ମୋ ଗାଁକୁ ମତେ ଯିବାକୁ ହିଁ ଇଚ୍ଛା ନାହିଁ।
ଓହୋ। ଗାଁ ରେ ବୋଧେ ସେପଟେ ମାନେ କେହି ରହୁନାହାନ୍ତି ବୋଧ
ନା ରହୁଛନ୍ତି ସମସ୍ତେ ଅଡ଼ାପ ବଡ଼ ମା ସେ ସବୁ ରହୁଛନ୍ତି। କିନ୍ତୁ ମୋତେ ମୋ ଗାଁ ପରିବେଶ ହିଁ ମତେ ଭଲ ଲାଗେ, ଯୋ ମୁଁ ଲାଷ୍ଟ୍ ଟାଇମ୍ ଯାହା ଫୋର୍ଥ କ୍ଲାସ ରେ ଯାଇଥିଲି ମୋ ଜେଜେମା ମରିଥିଲା। ବାସ୍ ତା ପରଠୁ ଆଉ କେବେ ଯାଇନି।
ଆଚ୍ଛା।
ଆଜ୍ଞା। ଆଉ ଖାଇବାରେ ସେଠି କଣ ପ୍ରସିଦ୍ଧ?
ଖାଇବାରେ ତ ସେତେ ଏମିତି କିଛି ମତେ ଜଣା ନାହିଁ, ଯେହେତୁ ଆମେ ଯାଜପୁରିଆ ଲୋକ ତ ମୋ ଜାଣିପାରେ ଆମର ଆମ ନିଜ ଘର କଥା କହିବାକୁ ଗଲେ ଆମ ଘରେ ଏପଟେ ପୁରା ଅ ପ୍ରପର ତ କହିପାରିବିନି କୋଉଟା ପ୍ରସିଦ୍ଧ। ଟେ ସ୍ବାଦ ହିସାବରେ କହିବାକୁ ଗଲେ, ଯାଜପୁରିଆ ଲୋକଙ୍କୁ ସବୁଠୁ ଅଧିକ ମିଠା ଆଉ ସବୁଠୁ ଅଧିକ ରାଗ ଜିନିଷ ବହୁତ ପସନ୍ଦ। ସବୁ ଜିନିଷରେ ଲଙ୍କା ଟା ଖାଇବା କଥା ଖାଇବେ, ନହେଲେ ଭାତ ହଜମ ହବନି।
ଆପଣଙ୍କୁ ତାହେଲେ ସେଇଆ।
ଆଜ୍ଞା କହିପାରିବେ। ଅ କିନ୍ତୁ ଅଧିକ ମୁଁ ଲଙ୍କା ଖାଏନି। କିନ୍ତୁ, ରାଗ ଜିନିଷ ବହୁତ ପସନ୍ଦ କରେ ଖାଇବା ପାଇଁ।
ଆଜ୍ଞା ଭଲ।
ହଉ ହଉ କୁହନ୍ତୁ।
ଆପଣଙ୍କର ଆବେ କାଇଁ କିଛି ଆଉ ନଏଜ ଶୁବା ଯାଉନି, ଆପଣ ମତେ ଘରେ ନା ଆଉ କୋଉଠି? ମାନେ କିଛି ଖାଲି ସ୍ଥାନକୁ ପଳେଇଛନ୍ତୁ।
ଆଜ୍ଞା ଆଜ୍ଞା ମୁଁ ଏବେ ଛାତ ଉପୁରୁକୁ ପଳେଇ ଆସୁଛି ତ ସେଥିପାଇଁ କି
ଆଚ୍ଛା ମୁଁ ବି ଛାତ ଉପରେ ହିଁ ବସଚି।
ଆଜ୍ଞା ଏବେ ଟିକେ ବର୍ଷା ଟା ଛାଡିଛି ସେଥିପାଇଁ ଛାତ ଉପରକୁ ପଳେଇ ଆସିଛି, ନହେଲେ ସେଠି ତଳେ ବାଧ୍ୟ ହେଇକି ତଳେ ହିଁ କଥା ହବାଉ ପଡ଼ୁଥିଲା।
ଆଜ୍ଞା ମୁଁ ବି ସେଇଆ। ଅବଶ୍ୟ ବର୍ଷା ନ ହୋଉଥିଲା ବେଳେ ବି ମୁଁ ଉପରେ ହିଁ ଆସିକି କଥା ହୁଏ ଘରେ କଥା ହୁଏନି।
ଓହୋ।
ଆଜ୍ଞା।
ଆପଣଙ୍କ ମାମୁଁ ଘର?
ମାମୁଁଘର ମୋର ପୁରୀ।
ଉଁ ହୁଁ ତାହେଲେ ତ ବହୁତ ଭଲ କଥା। ରଥଯାତ୍ରା ଗଲା ବେଳେ ଏତେ ଜଗା ଦେଖିଲା ଏତେ ଅସୁବିଧା ହୋଉନଥିବ ଆପଣଙ୍କୁ?
ହଁ କହିଥିଲେ ତ ସୁବିଧା ହୁଏନି।
ଆଜ୍ଞା ଆଜ୍ଞା।
ଆପଣଙ୍କର?
ଆ ଆମର ଏଇଠି ହିଁ କପିଳେଶ୍ଵର।
ଆଚ୍ଛା, ଯାଇଥିଲେ ଏବେ କେବେ?
ନା ଏବେ କେବେ ତ ଯାଇନି ଲାଷ୍ଟ ଶେଷ ହୋଲିରେ ହିଁ ଯାଇଥିଲି ହୋଲି ପର୍ବରେ ଯାଇଥିଲି।
ଆଛା ଆଛା ଭଲ
ଆଜ୍ଞା।
ଆଉ କଣ କୁହନ୍ତୁ। ଭାବୁଛି କିଛି କହିବା ପାଇଁ
କଣ କହିଲେ?
ଆପଣ କିଛି କୁହନ୍ତୁ ମୁଁ ଭାବୁଛି ଆଉ କଣ ପଚାରିବି ବୋଲି
ଆଜ୍ଞା ଆ ଆଉ ଆଜି ଆପଣ ରାତିରେ କଣ ଖାଇବେ କଣ ମା ବନେଇଛନ୍ତି ରୋଷେଇ
ସେଇ ତ ଖରା ବେଳେ ଯାହା ଖାଇଥିଲେ ଅରୁଆ ଡାଲମା ଯଦି ଇଚ୍ଛା ମତେ କରିବା ମୁଁ ତ କହିଥିଲି ଆପଣ ରୁଟି ଡାଲମା ବ ପସନ୍ଦ ନୁହଁ କି ତତେ ତ ସେଇ ଅରୁଆ ଡାଲମା ହିଁ ଖାଇବାକୁ ପଡିବ ଅମ୍ ମାମା ତ ଖାଇବେନି କାହିଁକି ନା ତାଙ୍କ ଆଜି ସନ୍ତୋଷି ତ ସିଏ ଚୁଡ଼ା ଲଗେଇକି ଖାଇବେ ମୁଁ ତ ବାବା ମୋ ଭାଇ ଭାତ ହିଁ ଖାଇବୁ।
ଆଛା, ଆପଣଙ୍କୁ ଖାଲି ଅରୁଆ ଡା ଡାଲମା ଭଲ ଲାଗେନା ତା ସ କୌଣସି ପ୍ରକାରର ଖଟା କିଛି ଭଲ ଲାଗେ ଖାଇବା ପାଇଁ
ନାଇଁ ମୋର ଅରୁଆ ଡ଼ାଲମା କାଲି ହେଇଥିଲେ ବେଷ୍ଟ ଆଉ କିଛି ଦରକାର ନା ଆଉ ଆପଣ କଣ ରାତ୍ରରେ ଭୋଜନ
ଆଜ୍ଞା।
ଆପଣଙ୍କ ରାତ୍ରିରେ କଣ ଭୋଜନ
ଆ ରାତିରେ ଆମର ବୋଧେ ଆଜି ରୁଟି ଆଉ ତଡକା ଆଉ ମିକ୍ସ ଭେଜ ହବ ବୋଧେ
ବଢିଆ ଭଲସେ ସୁଆଦିଆ ଖାଉଛନ୍ତି ଆପଣ
ଆଜ୍ଞା ଧନ୍ୟବାଦ।
ଆଜ୍ଞା ଆଉ ଆଉ କଣ କୁହନ୍ତୁ। ଅ ହଁ ପଛାରିବି ଆପଣଙ୍କୁ କିଛି ଇଚ୍ଛା କରୁନି।
ଉଁ ହୁଁ ଆପଣଙ୍କୁ ଗଛ ଲଗେଇବା ପସନ୍ଦ।
ହଁ ପସନ୍ଦ ତ ସମସ୍ତଙ୍କୁ ଥାଏ, ମତେ ବି ପସନ୍ଦ ଦେଖୁଣ ଆଜି ଯାଇ କେବେ ଗୋଟେ ବି ଲଗେଇନି।
ଓହୋ
ଆପଣ ଲଗେଇଛନ୍ତି ନିଶ୍ଚୟ ଲାଗୁଛି।
ଅ ଲଗେଇଚି ଅ ହଁ ଆମ ଘରେ ଯେହେତୁ ମୋ ବାପା ବୋଉ ପସନ୍ଦ ବୃକ୍ଷ ପ୍ରେମୀ ଅଟନ୍ତି। ଅ ସେଥିପାଇଁ କି ମୁଁ ବି ତାଙ୍କ ବହୁତ ସାହାଯ୍ୟ କରେ ଗଛ ଲଗେଇବାରେ।
ହଁ ଆଜ୍ଞା ବହୁତ ଭଲ କଥା।
ଧନ୍ୟବାଦ।
ଅ ଆଉ କଣ କୁହନ୍ତୁ। କଣ ପଚାରିବା ମୁଁ କିଛି କଣ ପଚାରିବା ଆଉ। କଣ ପଚାରିବା ଯାଉଥିଲି ବି ଭୁଲିଗଲି।
ଓହୋ ତାହେଲେ ଆପଣଙ୍କ ସ୍ମରଣ ଶକ୍ତି ବହୁତ ଟିକେ କମ୍ ଅଛି ବୋଧେ।
ଟିକେ କଣ କିଛି ନାହିଁ କହିବାକୁ ଗଲେ।
ଓହୋ। ତାହେଲେ ଆପଣ ଉଁ ଚିନା ବାଦାମ ଖାଆନ୍ତୁ ପିସ୍ତା ବାଦାମ ଖାଆନ୍ତୁ।
ହଁ ସେଇଟା ବି ଠିକ କଥା ଯୋଉ ଜିନିଷ ଭୁଲିବାକୁ ଚାହୁଁଛି ସେ ଜିନିଷ ଭୁଲି ହଉନି ଯଉଟା ମନେ ରଖିବା କଥା ସେଗୁଡ଼ା ମନେ ରଖି ହଉନି ଏଇଟା ହେଲା ଅସୁବିଧା।
ହୁଁ ଆରେ ଏଟା ତ ଜମା ବି ଠିକ୍ କଥା ନୁହଁ ଏଥିପାଇଁ ଆପଣଙ୍କୁ ବହୁତ ଅସୁବିଧା ହେଇପାରେ ଆଗକୁ।
ଆଜ୍ଞା କଣ କରିବା ଯାଉନି ତ ଆଉ। ହଉ ଆମର ସମୟର ପରିସମାପ୍ତି ଘଟିଗଲାଣି। ଆଗାମୀ କଲରେ କଥା ହବା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।